ହ୍ୟାଲୋ। ହ୍ୟାଲୋ ହଁ। ମୁଁ କହିିନି ଶୋଇବ ନା କଣ ସେଇଦିନ କି ଖାଇଦେ ହଁ ମୁଁ କିନ୍ତୁ ଶୋଇନହିଁ ଏଇନ ତ ଛୁଆ ଆସିବେ ଟିକେ।
ହଁ।
ଏଇ ଯୋଉ ଛୁଆ ଆସିବେ ତ ଆଉ ପାଠ ପଢିବେ ଛୁଆ ତାଙ୍କର ଆଉ। ନା କଣ ଶଇ
ଟିଉସନ୍ କରି ଦିଅ।
ହଁ ଟିଉସନ କରିବି ଆଉ ଛୁଆ ଆସିବଉଛି ଏଇନେ କ ଛୁଆ ଆସିବ ଆସା ଜାଇ ଚା ଟା। ଛୁଆ ଆସୁଛନ୍ତି ଏଇନେ ଚାରି ପାଞ୍ଚଟା ଛୁଆ ଏଇନ ଆସିବେ।
ଅହ ଭଲ। ମୁଁ ଛୋଟବେଳେ ଟିଉସନ କରେ ହେଲେ କି ମୁଁ ଛୋଟବେଳେ କଣ ହିଁ, ହିଁ ତୋ ଛୁଆଙ୍କୁ ମୋ ବୟସ ହିସାବରେ ମୁଁ
ସେଠ ଚ
ସମ କଦ ଯୋଉ କହିବେ ଆମର ଗୋଟେ ଗୋଟେ ଛୁଆଟେ ଥିଲା ବ୍ରାହ୍ମଣବର ଗୋଟେ ପୁଅଟେ ଥିଲା ହେଲା କି? ତାର ଛି ଏତେ ଗୋଟେ ମାନେ ପାଗଳା। ତାଙ୍କୁ କହମି ଆମର ଯୋଉ ଟା ଲେଖା ହେଇ ନଥାଏ ବର୍ଣବୋଧରେ ଆତ
ହଁ -ହଁ -।
ସାମାନ୍ୟ ଅକ୍ଷର ଦିଟା ମାନେ ସେହି ହି ତାକୁ ଆଜି କ ଆ ଆତ କ ତୁ
ହୁଁ।
ହ ମୋର ସେଇ କଥାଟା ଭଲରେ ଯାଇଲା ମୁଁ ତାକୁ ଏବେ ବି ଘରକୁ ଗଲେ ତାର ନାଁ ହଉଛି କ ଗୋଟେ ବିଲୁଆ। ମୁଁ ଡାକେ ବିିଲୁଆ ଆ ତୁ
ମୋ ପୁଅ କ କହିବା ମୋ ବୁଅ ଯୀ କହ ତ ଏବେ ଏଠି ତ ଆ ତ ଲେଖାହେଇଛି ଆ ପଢ଼। ଆତ ଆ ତୁ ଆ ତ। ଜବ ତ ନ ଆତ ଆତ ଗ ହୁଁ ଏମିତିଆ ଗୋଟେ ଯଦି ଗୋଟେ ଛୁଆ ପାଇବ ମୁଣ୍ଡ ଗୋଲ ହେଇଯିବ। ଥିବ ତମେ କୋଉ କ୍ଲାସ ଜଏନ କରିଛ।